ନମସ୍କାର।
ହଁ ଆପଣ ଭଲ ଅଛନ୍ତି।
ହଁ ଆପଣ ତମେ ଭଲ ଅଛ।
ହଁ ମତେ ସଲ ଅଛି ଆଉ ଦେହପାଗ ସବୁ କେମିତି ଅଛି
ହଁ ଭଲ ଅଛି ଆଉ ତମର ଦେହପାଗ କେମିତି ଅଛି?
ହଁ ମୋର ବି ଦେହ ପାଖ ଭଲ ଅଛି।
ଛି ହଁ ହଁ
ଆଉ ତମର ସେପଟେ ସବୁ କଣ ଚାଲିଛି ଏବେ
ଛେ ବେ ଆମର ଏପଟେ ଏବେ ଚାଷ ବାସ ଚାଲିଛି ଆଉ ତମର ସେପଟେ କଣ ଚାଲିଛି। ହ
ହଁମର ରେ ଏପଟେ ଏବେ ଟିକେ ପର୍ବପର୍ବାଣୀ ସବୁ ଚାଲିଛି।
ଆଉ ସେ ବହୁତ ପ୍ରକାର ପିଠା ପଣା ମା କରନ୍ତି ଆଉ ହଁ
ଆ
ଆମର ଏପଟେ ହେଲେ ଏବେ ପର୍ବପର୍ବାଣି ଚାଲିଛି ପିଠାପଣା ସବୁ ଚାଲନ୍ତି।
ଆଉ ପିଠାପଣା ହେଲେ ମୋତେ ଆସ ଆସୁଛି ସବୁ ଆଛା କଣ ପିଠା ଆସୁଛି? କାକେରା ପିଠା ଆସୁଛି
ହଁ କାକରା ପିଠା ତ ମୋର ବହୁତ ପସନ୍ଦ
ହଁ କାକରା ପିଠା ମତେ ଆସୁଛି ଆମର ଉ ଘରକୁ ଆଉ ଗୋଟେ ଦିନ ଖାଇବାକୁ ଆସିବା ଆଉ ମୁଁ କରିକି ଡାକିବି ଆଉ
ହଁ ହଁ ମୁଁ ଆଉ ମୋ ମା ମିଶିକି ଆ ପଣଙ୍କ ଘରକୁ ଯିବ ନିଶ୍ଚୟ ଆଉ ହେଲେ ମା ଆପଣା! କାକରା ପିଠା କେମିତି କରନ୍ତି?
ଫାଷ୍ଟୁ ଆଖେ ତାକୁ ପୁରା କଣ୍ଟିକିରି କଂସାରେ ପାଣି କଂସାଟି ଦେଇଦବ
ହଁ।
ତାପରେ ଦ ଟେ! କମ୍ ଟିକିଏ ଲୁଣ ପକାଇଦେବ ତାପରେ ଚିନି ପକାଇବ।
ମ ଅ
ହ ତାପରେ ସେ ପାଣିଟା ଫୁଟିଗଲେ ସୁଜି ପକଇଦବ।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
ସେଇଟା ଟିକେ ପୁରା ଘାଣ୍ଟିକିରି ଘୋଡ଼େଇ ଦବ। ଘୋଡ଼େଇ ଦେଇକି ତାପରେ ଘାଣ୍ଟୁ ଘାଣ୍ଟୁ କରିକିରି ଟିକେ ଅଳ୍ପ। କମ ତାକୁ ଟିକେ ଜାଳ ଦେଇକରି ପୁରା ଘୋଡ଼ୁଣି ଘୋଡ଼େଇଦବ
ହଁ
ତା ପରେ ସିଝିଲେ ତାପରେ ଟିକେ ରହି ପାଞ୍ଚ ମିନିଟ୍ ରହିକିରି ତାପରେ ଓହ୍ଲାଇଦବ ଓହ୍ଲକି। ତାକୁ ଥଣ୍ଡା ହେଲେ ତାପରେ ଚଢ଼ୁଆକୁ ତା ପୁରୁ ଅଜାଡ଼ି ଦେଇକି। ତାପରେ ନଡ଼ିଆ ହେରିକା ସବୁ ଖଡ଼ା ଖଡ଼ି କରିକି। ସେଠୁ ତାପରେ। ତାକୁ ଥଣ୍ଡା ହେଇ ଏଟା କେମିତି ଖଡନ୍ତି ମାନେ ନଡିଆରେ କଣ କଣ ପକାଯାଏ। ନଡ଼ିଆରେ ତା ପୁରା ଅଳେଇ! ରିଚ ବଣିଆ ମରିଚ ଅଦା ଆଉ ସବୁ। ପକେଇକିରି ତାକୁ ସେଇଟା ଛେଚିକିରି କୁଟନୀରେ! ସେଚିକରି। ତାକୁ ପୁରା ଖଡ଼ା ଖଡ଼ି କରିକିରି ତାକୁ ଗୁଡ଼ ହେଉ ନହେଲେ। ଚିନିଉ ଯାହା କିଛି ପକେଇକିରି। ଖଡି ଦବ ଖଡିକ କିନା ହଜାରିକ ଥଣ୍ଡା ହେଲେ। ଏଇ ଯନ୍ତୁଣୀ ଫନ୍ତୁଣୀ ପୁରା ଚକୁଟା ଚକୁଟି ହବ ଘଣ୍ଟାଟି! ଚକୁଟା ଚକୁଟି କରିକିରି ତାପରେ ତାକୁ ଘଡିବା ଘଡିକିରି। ତାପପରେ ଆଉଥରେ। ତେଲ ପଣିବ ତାକୁ ଗ୍ୟାସ୍ ଲଗାଇବ ନହେଲେ କି ଚୁଲି ଲଗାଇବ। କାଠ ଫଠ ଲଗେଇକରି।
ହଁ?
ହଁ? ସେଠୁ ତାପରେ ଆଉ ଥରେ ତାକୁ ଘଡାଘଡି କରି ଭାଜିବା ଆଉ କଣ? ହଁ ଫେଣ୍ଟି ତା ଗୋଲ ଗୋଲ କରାଯ ହଁ ଗୋଲ ଗୋଲ କରାଯାଇକରି ତାପରେ! ଆଉ ଚକୁଟା ଚକୁଟି କରିକି ଥାଳିରେ ତାପରେ ତେଲ ଟିକେ ଏମିତି ଗୋଳେଇ ଦବା ତାପରେ ଏମତି। ଚପେଇ ଚପେଇ ଚପେଇ ଚପେଇ ତାପରେ ରଖିଦବ ସେ ତେଲ ଫୁଟିଲେ ପକେଇକିରି ଛାଣିକିରି। ଜାଲିରେ ତାପରେ ଛାନି ଛାନି ଛାନି ଛାନି ଡିକଚିରେ ରଖିବା ଆଉ? ଓହୋ ଗରମ ଗରମ ଖାଇବା ପାଇଁ ଭଲ ଲାଗିବ ପରା। ହଁ ଗରମ ଗରମ ଖାଇବାକୁ ବେଶୀ ଭଲ ଲାଗିବ ଆସିବା ଆଉ? ହଁ ନିଶ୍ଚୟ ହ ମା। ଧରିକି ସେବ ହବ ମାନେ ତମ ଘରକୁ ମୁଁ ନିଶ୍ଚୟ ଯିବି।
ହଁ ଆଉ କଣ ସବୁ ତମ ଦେହ ସବୁ ଠିକ ଅଛି ନା?
ହଁ ଦେହ ସବୁ ଠିକ ଅଛି ଆଉ। ହ ହଁ! ଖାଲି ଏବେ ଖାଲି ପିଠା ପଣା ଏମତି ସବୁ ଚାଲିଛି ପିଠା ପଣା ଚାଲିଛି। ମାନେ ରଜ - ରଥଯାତ୍ରା ସେଥିପାଇଁ ତ! ହଁ ଏବେ ବେଶୀ ପର୍ବାପର୍ବାଣିୀ ନା ରଥଯାତ୍ରା। ରଜ ତାପରେ। ସବୁ ଆଉଛି ପର୍ବ ଆଉ ପିଠାପଣା ବେଶୀ ହେବ ଆଉ।
ହ ହଁ ଆଉ ଆ ମୁଁ ଶୁଣିଥିଲି ମଣ୍ଡା ପିଠା କଣ ଭଲ କରନ୍ତିୁ।
କରନ୍ତି ଆପଣ। ହଁ ମଣ୍ଡାପିିଲା ବଳି ଆସିଲି ନା ମଣ୍ଡାପିଠା ଏ ପୁରା। ତାକୁ ପୁରା ସେ ମୁଗ ଟିକେ ପୁରା ତାକୁ ଚୁରିଦବ ଘରଣାରେ-
ହୁଁ
ଚୋରିକରି ତାପରେ ତାକୁ ବତରାଇ ଦବ ବତର ସେ ଟିକେ ବତରି ଆ।
ଦଶଠୁ ପନ୍ଦର ଟୁ ବସିଲି ସେ ଗୋ ଚୋପା ପୁରା ଛାଡ଼ିଯିବ। ଛାଡିଗଲେ ତାକୁ ଧୁଆ ଧୁଇ ସଫା କରିଦବ ସଫା କରିକି ତା! ତାଉପରେ ଆଉ ତାକୁ ପାଣି ଦେବନି ସିମି ଦଆଗକା ଗ୍ରାଇଣ୍ଡର କରିଦେବ ପାଣି ଦେଲେ- ସେ ପୁରା ପାଣିଆ ହେଇଯିବ। ତେଣୁ ଗ୍ରାଇଣ୍ଡର କରିଦେଇକରି ତାକୁ ପୁରା ସେ ଗୋଟେ ଜେ- ପାଣି ରଖିବ ତା ଭିତରେ ଲୁଣ ଟିକେ ଛାଡ଼ିବ। ତାପରେ ସେଇଟା ସେ ଅଥାର ବାନ୍ଧିଲା ଭଳିଆ ଗୋଟେ କନା ବାନ୍ଧି- ଦବ ତାପରେ ତାକୁ ସିଯେଇବ। ଶୀଯାଇଲେ ସେବାସ ସିଝିଯିବ ସିଝିଗଲେ ତାପରେ ତାକୁ କାଢ଼ିଦବ କାଢ଼ିଦେଲା ପରେ ତାକୁ ଆଉଥରେ ପୁରା ଥଣ୍ଡା କରିବ ଥଣ୍ଡା କଲା ପରେ ଆଉ- ସେଥିରେ ତାକୁ ସେ ଗୋଲ ମର୍ଚ୍ଚ ଟିକେ ଅଳେଇଚ ଟିକେ ବଣିଆ ମର୍ଚ ଟିକେ ତାକୁ ପୁରା ସେ କୁଟୁଣିରେ କୁଟି କୁଟିଦବ କୁଟିକିରି ତାପରେ ଆଉ ଥରେ ତା ଦେହରେ ପକେଇଦବ। ତାପରେ!
ହ
ଏଵେ ତମେ ଯାହା ଖାଉଛ ଗୁଡ ଖାଉ କି ଚିନି ଖଅ ଟିକେ ପକେଇଦବ।
ହଁ
ପକେଇ ଦେଇକିରି ପୁରା ତାକୁ ଏମିତି ମେନ୍ଥା ମେନ୍ଥି ପୁରା ହାତରେ ଏମତି ଦଲା ଦଲି ଦଲା ଦଲି କରି। ତାପରେ ଗୁଳା ଗୁଳା କରିଦବା।
ଗୁଡ଼ାଗୁଳା କରିକିରି ସେମିତି ଖାଇବା ଲୋକ ଖାଉଛନ୍ତି। ନହେଲେ ତେଲରେ- ତାକୁ ପୁରା ଆଉ ଥରେ ବିରି ଟିକେ ଚାଉଳ ଟିକେ ସବୁ ବତେରେଇ ଦବ, ବ ତେରେକିରି ତାକୁ ଆଉ ଥରେ ଗାଇଣ୍ଡର କରିବ ଗାଇଣ୍ଡର କରିକିରି ଆଉଥରେ ସେ ଉ-ଉ-ମ୍ ତେଲ ପଣିବ ତେଲ ପଣିକିରି ତାପରେ ତାକୁ ବୁଡେଇ ବୁଡେଇ ବୁଡେଇ ବୁଡେଇ ତାପରେ ଛାଣିବ ଆଉ। ଛାଣିଲେ ପୁରା ସେ ଗରମ ରେ ଖାଇଲେ ଭଲ ଲାଗିବ ଆସିବ ମଣ୍ଡାପିଠା ଖାଇବ ଆଉ। ହଁ ମଣ୍ଡା ଫିଟା ହେଲେ ଖାଇବା ପାଇଁ ମୁଁ ଆସୁଛିି କେତେବେଳେ ସେ ସାଇ ସେ ତ-ଅ-ଅ
ଆପଣଙ୍କ ଘରୁ କୁ ନିଶ୍ଚୟ ଯିବେ ହଁ ଆଉ
ମତେ-ଏ-ଏ-ଏ ତ କିଛି କରିବାର ଆସୁନି। ମୋତେ ଏମିତି ଆସୁଛି-ଇ-ଇ-ଇ ହୁଁ-ଉ-ଉ ମତେ ଗହମ ଚକୁଳି ଆସିଛି।
ଗହମ ଚକୁଳି-ଇ-ଇ, ପ୍ରଥମେ ଗହମ ଦେଇ ଦଉଛି।
ସେଥିରେ ଟିକେ ରାଗ ଗହମ ଚକୁଳି ମତେ ଇଚ୍ଛା ତ ସେଥିପାଇଁ ସେଥିରେ ଟିକେ ଲ ଙ୍କା ଟିକେ, ଆଳୁ ଟିକେ, ଗା ଜର ଟିକେ, ବିଟ୍ ଟିକେ, ବିନ୍ସ ଟିକେ, ସିମଲା ମିର୍ଚ୍ଚ ଯାହା ପସନ୍ଦ କରେ ଯେ ଆପଣ ପସନ୍ଦ କରନ୍ତି ସେ ସବୁ ପକେଇ ଦେବେ। ଟିକେ-ଏ-ଏ ରାଗ ଲଙ୍କା ଗୁଣ୍ଡ ପକେଇ ଦେବେ, ଲୁଣ ଟିକେ ପକେଇଦବେ।
ଆଉ ଚେନି ଟା ପକେଇଲେ ସେ ଟିକେ ଧରି
ଧରିବ-ଅ-ଅ-ଅ ପାଗଟା। ତାପରେ ତାକୁ ପାଣି ଦେଇକି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଘାଟି ଦେବେ, ଗୋଳେଇବେ। ଗୋଳେଇଲା ପରେ ସେଟା ଆମର ଅ-ଅ-ଅ କରେଇରେ ତାକୁୁ ପିଠା କରିବେ ଯେମିତି ଚକୁଳି ପିଠା କରନ୍ତି। ସେଟା କରିବେ ତା ମାନେ ସେଇଟା ସନ୍ଧ୍ୟା ସମୟରେ ସେଟା ଖାଇବା ପାଇଁ ଭଲ ଲାଗିବ ଗରମ ଗରମ। ହୁଁ ମତେ ସେଇଟା ଗହମ ଚକୁଳି ଏତେ ଖାଇବା ପାଇଁ ଭଲ ଲାଗେନି। ଇ ସେଟା ସହଜ କରିବା ଟା ଆଉ। ମତେ ଆଉ ଆସୁଛି-ଇ-ଇ-ଇ ଆଜି ସକାଳୁ ମୁଁ ଖାଇଥିଲି ସୁଜି ଉପମା।
ତ ସୁଜି ଉପମା ପ୍ରଥମେ ସେମେଆଟାକୁ ଭାଜି ଦବ। ତାପରେ ସୁଜି କୁ ମଧ୍ୟ ଭାଜିବ ମୁଁ ଟିକେ କମ ତେଲ ପକେଇକି ଭାଜେ। ତ କମ ତେଲ ପକେଇକି ସେଇଟାକୁ ଭାଜି ଦେଇଥିଲି।
ହୁଁ, ତା ବିଜି ଉ-ଉ-ଉ ବିରି ଯାଇ ହୁଁ ପଞ୍ଚୁ ଫୁଟଣ, ତେଜପତ୍ର ଆଉ ଯାହା ପନିପରିବା ଇଛା ପକେଇ ପାରିବେ। ସବୁ ପକେଇ ଦେଇକି ସେଟା ଟିକେ ସିଝିଲା ପରେ ପାଣି ଦେଲି। ପାଣି ଦେଲା ପରେ ସେ ସେମିଆ ପକେଇଦେଲି। ଆଉ ଭିସିଆ ପ ତ୍ର ଟିକେ ଛୁଙ୍କ ଦେବ ବୋଲେ ତାର ବାସ୍ନା ବାହାରିବ। ଲୁଣ, ଚିନି ସବୁ ସମାନ କରିକି ଫାଷ୍ଟ ସେମ୍ ସିଝିଲା ପରେ ସୁଜି ଟା ପକେଇକି ଘାଣ୍ଟି ଦେଲି ସେଟା ଛନଞ୍ଛନିଆ ହେଇକି ତାପରେ-ଏ-ଏ-ଏ-ଏ ସେ ପାଟିକି ଖାଇବା ସେ ମଜା ଆଉ। ହୁଁ ହୁଁ ତା ସହିତ ଚଣା ତରକାରୀ ଆଉ। ଏମିତି ଆଉ, ସେଟା ଖାଇବା ପାଇଁ ଭଲ ଲାଗେ ଆଉ। ଆଉ କଣ ଆସୁଛି?
ହଁ-ଅ-ଅ ମତେ-ଏ-ଏ-ଏ-ଏ ଆଉ ଆସୁଛି-ଇ-ଇ-ଇ ଦେଇକି-ଇ-ଇ ସ-ମ୍-ମ୍-ମ୍ ସୋରିଷ ବଟା ଦେଇକି ଆମ୍ବୁଲ ବେସର ଜାଣିଛନ୍ତି?
ହୁଁ ଆମ୍ୱୁଲ ବେସର ଉଁ ହଁ ସେଇଟା ଗୋଟେ ଖାଇବା ପାଇଁ ଭଲ ଲାଗେ।
ହୁଁ।
ମୁଁ ବି ସେଇଟା କରୁଛି ଆଉ ହୁଁ।
ହଁ ଆଉ କାଞ୍ଜି।
ହୁଁ ହୁଁ। ହଁ ଚାଉଡା କେମିତି କରାଯାଏ? ଉଁ ଯାଉ ଟା ତାକୁ ପୁରା ସେଇ ଉଁ ଯୋଉ ଭା ତ ଗାଳୁନାହିଁ କି ସେ ପେଜ ପୁରା ତାକୁ ଗାଳିଦବ। ଗାଳିକିରି ତାପରେ ତାହିଁରେ ତୋରାଣୀ ଟିକେ ଯୋଉ ତୋରାଣୀ ନଥିବ। ସେ ତୋରାଣୀରେ ତାକୁ ଭରିଦବ ହେଲେ ଭରିଦେଲେ ସେଇଟା ପୁରା ଟିକେ ଆମ୍ୱିଳି ହବ। ଆମ୍ୱିଳି ହେଲେ ସେଇଟା ଟିକେ ଗୋଠ ଆମ୍ୱିଳିଆ ହେଇଗଲେ ପୁରା ସେଇଟା କାଞ୍ଜି ହୁଏ। ତାହିଁରେ କନ ତାହିଁରେ ଖୁଦ ଟିକେ ପକାନ୍ତି। ଯାହା କିଛି ପରିବା ପକେଇଲେ ହଉଛି ଯା କି କିଛି ପରିବା ପକେଇଲେ ହଉଛି ପଞ୍ଚ ଫୁଟଣ କରିକିରି ଫୁଟେଇ ଦେଲେ ତାକୁ ପୁରା ସେ ମେ। ଉଁ ଶୁଖିଲା ଭାତରେ ଖାଇବାକୁ ଭଲ ଲାଗେ ଆଉ। ବେଳେ ବେଳେ ଲୋକ ପଖାଳ ଭାତରେ ହେଲେ ଖାଇଦଉଛନ୍ତି ଆଉ କଣ। ହଁ ଯାହା ବି ତ ଖାଇବାର ଜିନିଷ। ଆଉ ଭାତ ଖାଇଲା ଟାଇମରେ ତାକୁ ଗୋଳେଇ ଖାଇବାକୁ ଭଲ ଲାଗନ୍ତି ଆଉ। ହଁ ଟିକେ ଆମ୍ୱିଳି ରହେ ତ। ଆମ୍ବିଳି ରହେ ତାକୁ ସ୍ୱାଦ ଲାଗେ ଖାଇବା ଆଉ କଣ ଆଉ।
ହଁ ଏମିତି ସବୁ ପ୍ରକାର ଜିନିଷ ଆଉ।
ହୁଁ।
ହୁଁ।
ଆଉ କଣ ଆଶୁଛି?
ମତେ ଆଉ ରୋଷେଇ ସାମାନ। ମତେ ପୋଟଳ, ପନିରି ଖୁର୍ମା ଆସେ।
କେମିତି କରନ୍ତି? ପୋଟଳ, ପନିରି ଖୁର୍ମା ଟା ଆମର। ପନିରି କି ପୋଟଳ ଛାଣି ଦେଇଥିବେ ଆଉ ତା ଦେଇକି କାଠ ଛାଲି ସବୁ ବା ବାଟି ଦେଇଥିବେ କାଜୁ ଟିକେ ବାଟି ଦେଇଥିବେ।
ତାପରେ ଆମର। ଅଁ ଚେନି ଟିକେ ପ୍ରଥମେ ପକାଯାଏ କଡାଇରେ ଗ୍ୟାସ ରେ ବସେଇକି। ଚେନି ଟା ଟିକେ ରେଡ କଲର ଆସିଲେ ସେଥିରେ ମସଲା ଟା ପକେଇଦେବେ। କଞ୍ଚା ଲଙ୍କା ପକେଇବେ ତାପରେ ମସଲା ଟା ପକେଇଦେବେ ପନିର, ପୋଟଳ ପକେଇଦେବେ। ହ
ତାର ଯେତେ ଯାହା ସାମାନ ଆପଣ ମସଲା ମସଲି ପକେଇ ପାରିବେ ପକେଇଦେବେ ସେଟା ଫୁଟେଇବେ। ହୁଁ। ଫୁଟିଲା ପରେ ସେଇଟା ଯୋଉ ଗମ ଗମ ହେଇକି ବାସ୍ନା ବାହାରିବ ମୋଟା ରକମର ଗୋଟେ ହ ବ ସେଇଟା ତ ଖାଇବା ପାଇଁ ଭଲ ଲାଗିବ ପାଟିକି ମ ମଜା ଆଉ ଆଚ୍ଛା ଆପଣଙ୍କ ସହିତ କଥା ହେଇକି ମତେ ବହୁତୁ ଭଲ ଲାଗିଲା। ଆପଣ ବି କଣ କାମ କରୁଥିବେ କରନ୍ତୁ ମୁଁ ରହୁଛି ନମସ୍କାର। କା।